ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
କହିଲି ଭଏସ୍ ଆସୁଛି ମୋର।
ହ୍ୟାଲୋ।
ଭଏସ୍ ଆସୁଛି ମୋର। ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଭଏସ୍ ଆସୁଛି ମୋର।
ହଁ କୁହନ୍ତୁ।
ଆଉ କଣ କରୁଛନ୍ତି ଏବେ? ହ୍ୟାଲୋ।
କୁହନ୍ତୁ।
ମୋ ଭଏସ ଆସୁଛି ତ, କ୍ଲିୟର ଆସୁଛି ତ।
ଆସୁଛି।
ଓହୋ, ଆଜି ଗୋଟେ କଥା ମନକୁ ଆସିଲା। ଯେ ମୁଁ କହିବା କଥା, ଆଜି ରାମାୟଣ ବିଷୟରେ ଟିକେ ଆଜି କଥା ହବା।
ହଁ।
ମୁଁ କହିବା କଥା କି ଯୋଉ ଆମର ଅଯୋଧ୍ୟାର ରାଜା ଦଶରଥ।
ହଁ।
ତାଙ୍କର ଚାରୋଟି ପୁତ୍ର ଥିଲେ ବୁଝିପାରିଲେ ଯେ ସେତେବେଳେ ତାଙ୍କର ଚାରୋଟି ପୁତ୍ର ଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ବୁଝିପାରିଲେ ତାଙ୍କର ସେ ତିନିଟା ରାଣୀ ଥିଲେ ଗୋଟେ ରାଣୀ ହଉଚି କୈକେଇ ସୁମିତ୍ରା କୌଶଲ୍ୟା। ବୁଝିପାରିଲେ ରାମ ହଉଚନ୍ତି ସୁମିତ୍ରାଙ୍କ କୌଶଲ କୌଶଲ୍ୟାଙ୍କ ପୁଅ ବୁଝିପାରିଲେ। ରାମ କୌଶଲ୍ୟାଙ୍କ ପୁଅ କୈକେଇଙ୍କ ପୁ ଭରତ ଆଉ ଶତ୍ରୁଘ୍ନ ହଉଚନ୍ତି ଶତ୍ରୁଘ୍ନ ଲକ୍ଷ୍ମଣ ହେଉଚନ୍ତି ଆମର ଅଁ ତାଙ୍କ ତିନି ସୁମିତ୍ରାଙ୍କ ପୁତ୍ର ବୁଝିପାରିଲେ ସିଏ ତାଙ୍କ ଯେତେବେଳେ ଆମର ଦ ଦଶରଥ କଣ ଥିଲେ? ଗୋଟେ ଅଯୋଧ୍ୟାର ଗୋଟେ ବିଜୟୀ ରାଜା। ବା ଯୁଗ ବିଜେଇ ଯୋଉ କୁହନ୍ତି ଯୁଗ ବିଜେଇ ରାଜା ଥି ସିଏ କଣ କରିଥିଲେ ନା ଦିନେ ବଣକୁ ଯାଉଥିଲେ। ବଣରେ ଯେମିତି ଆମର ରାଜ ରାଜୁର ଆଗରେ ବଣରେ ସେ କଣ କରିୁଥାନ୍ତି ନା ଆମର ଯୋଉ ମୃଗ ହରିଣ ମୃଗ ମୁଗଶିରେ ହରିଣ ମାରୁଥିଲେ ବୁଝିପାରିଲେ ଆଗେ ରାଜା ଯୋଉଦିନ ଶାସନ ଯେତେବେଳେ ଚାଲୁଥିଲା ସବୁ ଶିକାର କରିବାକୁ ଯାଉଥିଲେ ଆଉ। ସେ କଲେ ନା ଦିନେ ଏମିତି ବଣରେ ଯାଉ ଯାଉ ସେଇଠୁ ସେ କଣ କଲେ ନା ଯାଇକିନା ବଣରେ ଗୋଟେ ଗୋଟେ ବେକ୍ ଉଁ ସେଏ କଁ କରୁଥିଲା ଗୋଟେ ଶ୍ରବଣ କୁମାର ବୋଲି ଗୋଟେ ପିଲା ସେ ବି ସେନ୍ତି ତା ବାପା ମା ଅନ୍ଧ ଅନ୍ଧୁଣୀ ବାପା ମାଙ୍କୁ ନେଇକି ଯାଉଥିଲା କୁଆଡେ? ତାର ସବ ପରିବେଶ ବିଷୟରେ ସବୁ ତାଙ୍କ ବାପା ମା ଯେତୁ ନ ଦେଖି ପାରୁଥିଲେ ଦେଖି ପାରୁନଥିଲେ। ସିଏ ତାଙ୍କୁ ବର୍ଣ୍ଣନା କରି ତାଙ୍କୁ କହୁଥିଲେ ଯେ ପରିବେଶ ଟା ଏମିତି ପରିବେଶରେ ଏମିତି ସବୁ ସୁନ୍ଦର ଅସୁନ୍ଦର ଜିନିଷ ସବୁ ରହିଛି। ବୁଝିପାରିଲେ ତାପରେ ସିଏ ତାଲେ ଏମିତି କଣ କଲେ ନା ତା ବାପା ମାଆଙ୍କୁ ଶୋଷ କଲା ସିଏ କଣ କଲେ ତା ବାପା ମାଆଙ୍କୁ କଣ କାନ୍ଧିରେ ବୁହଇକି ନେଉଥିଲେ ଶ୍ରବଣ କୁମାର ତାଙ୍କର ଗୋଟିଏ ବୋଲି ପୁତ୍ର ସେ ତାଙ୍କ ବାପା ମାଆଙ୍କୁ କାନ୍ଧିରେ ବୁହାଇକି ଆଣଉଥିଲେ ସେ ସମୟରେ ଜଙ୍ଗଲରେ ଯିବା ସମୟରେ ତା ବାପା ମା କଣ କଲେ ନା କହିଲେ ପୁଅ ଆମକୁ ଶୋଷ ଲାଗିଲାଣି ସିଏ ତ ଅନ୍ଧ ଅନ୍ଧୁନି ଥିଲେ ନା ଚାଲିକି ଯାଇପାରିବେନି କି ଦେଖି ପାରିବେନି ସିଏ କଣ କଲେ ନା ଗୋଟେ ସେଠି ଗୋଟେ ନଈ ବା ଏ ଯୋଉ ଚୁଆ ଯୋଉ କୁହନ୍ତି ଝରଣା କି ଚୁଆ ହଉ ଝରଣା ଚୁଆ ସେଇ ଟାଇପ ର୍ ଥି ସେତିକି ସେଇ ସମୟରେ ସେ କଣ କଲେ ନା ସେଇ ଜାଗାକୁ ଯାଇ ପାଣି ଗୋଟେ ମାଠିଆରେ ପାଣି ଆଣୁଥିଲି ସେଇ ସମୟରେ ଦଶରଥ ଅଁ କଣ କରୁଥିଲେ ନା
ସେଇ ଯେତେବେଳେ ସିଏ ପାଣି କଳସଟାକୁ ବୁଡ଼େଇଚି ପାଣିରେ
ଆଜ୍ଞା ଆଜ୍ଞା।
ପାଣିରେ ବୁଡେଇବା ସମୟରେ ସେ ଯୋଉ ପାଣି ମାଠିଆ ଭିତ ଭିତରେ ଯେତେବେଳେ ପଶିଚି
ଆଜ୍ଞା ଆଜ୍ଞା।
ସେଇ ଶବ୍ଦଟା ଦଶରଥ କ ଶ୍ରବଣ ମାନେ ତାଙ୍କୁ ଶୁଭିଛି।
ଆଜ୍ଞା ଆଜ୍ଞା।
ଶୁଭିବା ସମୟରେ। ଦଶରଥ ରାଜା ଭାବିଲେ ଏଇଠି ବୋଧେ ଗୋଟେ ମୂର୍ଗ।
ଆଜ୍ଞା ଆଜ୍ଞା ଶୁଣନ୍ତୁ ମୁଁ କହୁଛି। ଆପଣ କହିଲେ ଠିକ ସେ କଣ ଭାବିଲେ ନା ମୃଗ ବୋଲି ସିଏ ସେଠୁ କଣ କଲେ ନା। ତାଙ୍କ ସରଟିଏ ମାଇଲେ ସେ କଣ ମୃଗ ଭାବିକି ନା। ସରଟିଏ ମାଇଲେ ଯାହାଫଳରେ ତାଙ୍କ ସେ ସର ଶ୍ରବଣ କୁମାର ଛାତିରେ ବାଜିଲା ଯେତେବେଳେ ସେ ମୃଗ ଯେହେତୁ ତୁ ସେ ଭାବିଲି ଯଦି ମୁଁ ମୃଗଟା ଶିକାର କରିଛି ତା ପାଖକୁ ଆଣିବାକୁ ଗଲେ। ସିଏ ସେତେବେଳେ ଦେଖିଲେ ଗୋଟେ ମଣିଷଟିଏ ଦେହରେ ସରଟା ବାଜିଛି। ଯାହାଫଳରେ ସେ ସେ ମଣିଷ ପାଖକୁ ଯାଇକି ନା ତାକୁ କ୍ଷମା ପ୍ରାର୍ଥନା କଲେ। ଯିଏ କହିଲେ କି ତମେ ମୁଁ ଜାଣିନି ମୁଁ ମୃଗ ଭାବିକି। ତମକୁ ସରଟିଏ ମାରିଥିଲି ବୁଝିପାରିଲେ ତାପରେ ଯେ ସେତେବେଳେ ସେ ସରଟି ଯେତେଳେବେଳେ ସେ ପିଲା ପାଖେ ଯେ ପହଞ୍ଚିଲେ ସେ ପିଲା ତାଙ୍କୁ କହିଲା କହିଲା ଦେଖନ୍ତୁ ମୁଁ ଆଉ ଆପଣଙ୍କର କିଛି ଦୋଷ କରନି ଥିଲି କିନ୍ତୁ ଆପଣ ମୋତେ ସର ମାରିଲେ ମୋର ଅଧ ଅନ୍ଧୁଣୀ ବାପା ମା ଥିଲେ। ମୁଁ ତାଙ୍କ ପାଇଁ ପାଣି ନବାକୁ ଆସିଥିଲି। ଯାହା ଫଳରେ ତ ମତେ ସର ମାଇଲ ଏହାର କିଛି ମୋର କିଛି ଏଥିରେ ଭୁଲ ନାହିଁ। ମୁଁ ତମ କୁ ଯେମିତି ମୁଁ ତମକୁ ଗୋଟେ କଥା କହୁ କହିଲା ମୁଁ ତମକୁ ଆଜି ଅଭିସାପ ଦଉଛି ଯେମିତି ମୁଁ ମୋ ବାପା ମାଙ୍କୁ ନ ଦେଖି ନ ନ ମାନେ ପାଣି ନ ପାଇ ମୋ ବାପା ମା ଯଦି ମୋ ହାତରୁ ପାଣି ନ ପାଇ ଆଜ୍ଞା।
ଅନ୍ଧ ମାନେ ଶ୍ରବଣ କୁମାର ଏକଥା କହିନଥିଲେ।
ଶ୍ରବଣ କୁମାର କହିଥିଲେ ଯେ ଏଇ ପାଣି ଟୋପା ପାଇଁକା ମୋ ବା ବାପା ମା ଆକୁଳ ବିକଳ ହେଉଥିବେ।
ଆଜ୍ଞା ଆଜ୍ଞା।
ତୁମେ ପାଣି ଟୋପା ନେଇକି ମୋ ବାପା ମାଆଙ୍କ ପାଖକୁ ଯାଅ।
ଯାଅ ହଁ ହଁ।
ସିଏ ଯାଏ ଦଶହରଥ ରାଜା ସେ ପାଣି କଳସ ନେଇକି ତାଙ୍କ ବାପା ମାଙ୍କ ପାଖରେ ପହଞ୍ଚିଥିଲେ। ପହଞ୍ଚିବା ସମୟରେ ସିଏ ଶବ୍ଦ ଶୁଣିଲେ ଯେ ଆମ ପୁତ୍ର ଶ୍ରବଣ କୁମାର ପାଣି ନେଇକି ଆଇଲା।
ହଁ।
ସିଏ ସେଇ ସମୟରେ ଶ୍ରବଣ ଶ୍ରବଣ ବୋଲି ଚିତ୍କାର କରି ଡାକିଲେ।
ଆଜ୍ଞା।
ଦଶରଥ ରାଜା ସେଇ ସମୟରେ କହିଲେ ଯେ ମୁଁ ଶ୍ରବଣ କୁମାର ନୁଅଁ।
ଆଜ୍ଞା।
ମୁଁ ରାଜା ଦଶରଥ।
ଆଜ୍ଞା।
ଯେ ମୋ ପୁଅ କୁଆଡ଼େ ଗଲା ବୋଲି ସେ ତାଙ୍କୁ ଦଶରଥ ରାଜାଙ୍କୁ ପଚାରିଲେ।
ଆଜ୍ଞା।
ତାଙ୍କ ପୁଅ ଦଶରଥ ରାଜା ସେଇଠୁ କହିଲେ ତେ ଯେ ତାଙ୍କ ତା ପୁଅର ବିବରଣୀ ତାଙ୍କୁ ବୁଝେଇଲେ ଆଉ
ଆଜ୍ଞା ସେଇ ଯୋଉ ବୁଝେଇଲେ ଆପଣ ଯଉ କହିଲେ ଠିକ ସେଇଟା ଯୋଉ ବୁଝେଇଲେ ସେହି ସମୟରେ ତାଙ୍କ ବାପା ମା ତାଙ୍କୁ ଅଭିଶାପ ଦେଇଥିଲେ।
ହଁ ବାପ୍
ବାପା ମା ତାଙ୍କ ବାପା ମା ଅଭିଶାପ ଦେଇଥିଲେ। ଯେମିତିକି ଆମେ ଆମ ପୁଅକୁ ପୁଅ ହାତରୁ ପାଣି ନ ପାଇକି ମାନେ ଆମ ପୁଅ ମରିଗଲା ପାଣି ନ ପାଣି ପାଇଲୁନି ପାଣି ପିଇବାକୁ ପାଇଲୁନି। ତମେ ବି ସେମିତି ମାନେ ପୁତ୍ର ହତ୍ୟା ତମେ ମାନେ ପୁତ୍ର ହତ୍ୟା ତମର ଦୋଷ ଲାଗିଲା ତମଠି
ହଁ।
ବୁଝିପାରିଲେ ଯାହା ଫଳରେ ସେ କଣ କଲେ ନା ତାଙ୍କୁ ସେ ଅନ୍ଧ ବାପ୍ ବାପା ମା ଆଉ ସେଇଟା ଅଭିଶାପ ଦେଇଥିଲେ ଯେମିତି ଆମ ପୁତ୍ର ବିନା ଆମେ ମାନେ କିଛି ଜାଣି ମାନେ ମରିଲୁ କି ଆମ ପୁତ୍ର ମରିଗଲା ଆମେ ଜାଣି ପାରିଲୁନି କି କି ମୁଁ ବର୍ତ୍ତମାନ ମ ଯାଉଛୁ ତମେ ସେମିତି ତମ ପୁତ୍ର ବିନା ହିଁ ତମେ ମୃତ୍ୟୁବରଣ କରିବ। ଶୁଣ ଏଇ ସେଠି ମୋର ଗୋଟେ କଥା ଯେ ତାଙ୍କୁ ସେ ଯୋଉ ଅଭିଶାପ ଦେଲେ ବୁଝିପାଇଲେ ଅଭିଶାପ ଟା ଯୋଉ ଦେଲେ ସେ ଯେଉଁ ସରଟା ରଖିଥିଲେ କଉଠି ରଖିଥିଲେ ଜାଣିଛନ୍ତି କହିପାରିବେ କଉଠି ରଖିଥିଲେ ସେ ସରଟାକୁ
କିଏ?
ଏ ଦଶରଥ ଯୋଉ ସରରେ ତାଙ୍କୁ ମୃତ୍ୟୁବରଣ କରିଥିଲେ ସେ ସରଟା ତାଙ୍କର କଉଠି ରଖିଥିଲେ ଜାଣିଛନ୍ତି କି? ମତେ ଟିକେ କହିବେ ହଁ ଦଶଥ ରାଜା ଶୁଣ ମୁଁ କହୁଛି ସେ ସରଟାକୁ ତାଙ୍କର ଗୋଟଏ ଗୁପ୍ ପ୍ତ ଆବାସରେ ରଖିଥିଲେ ସେ କଥା କେବଳ କିଏ ଜାଣିଥିଲା ନା କେବଳ କୈକେୟୀ ଜାଣିଥିଲା ଯେ ହ୍ୟାଲୋ
ହଁ
ସେ କଥା କେବଳ କୈକେୟୀ ଜାଣିଥିଲେ ଯେ ସେ ସରରେ ଗୋଟିଏ ପୁତ୍ରର ହତ୍ୟା ହତ୍ୟା ହୋଇଛି କେବଳ କୈକେୟୀ ଜାଣିଥିଲେ ଏଇ କଥା ଯାହାଫଳେ ସେ ମତେ କୈ କି ସେଇ ସର କଥା ଯେତେବେଳେ ଜାଣିବାକୁ ପାଇଲେ ସିଏ ତାଙ୍କୁ ବୁଝେଇଥିଲେ ଯେ ଏଇଟା କୌଣସି କିଛି କ୍ଷତିକାରକ ନୁହଁ ମାନେ ଏ ଯଉ ସେ ଯୋ ଅଭିଶାପ ଟା ଦେଲା ଭବିଷ୍ୟତ ଏଇଟା କିଛି ଅଭିଶାପ୍ତ ହବନି ବୋଲି ତ କୈକେୟୀ ବୁଝେଇଥିଲେ କିନ୍ତୁ
ହୁଁ
ତାଙ୍କର ସେ ଯୋଉ ଗୁପ୍ତ କଠରୀରେ ସେ ସରଟିକୁ ସେ ସାଇତି ରଖିଥିଲେ ଯେ ସେ ସରଟି ହେଥିରେ ଯେତେବେଳେ କୈକେୟୀ ଏ କଥାଟା କହିଲେ କି ଯେତେବେଳେ ରାମ ଯେତେବେଳେ ଦଶରଥ ରାଜା ହବାକୁ ରାମଙ୍କୁ ଆବାଜ ଦେଲେ ଆବାସ ଦେଲେ ଯେଶ ଦଶ ଆମ ଅଯୋଧ୍ୟାର ରାଜା ରାମ ହେବେ ସେଇ ସମୟରେ ତାଙ୍କୁ ଏଇୋ ଛ ଗୋଟିଏ କଥା ତାଙ୍କୁ ମାରି ଖାଉଥିଲା କୋଉ କଥା ଯୋଉ କଥା ତାଙ୍କୁ ବ ଦ ଆମର ଶ୍ରବଣ କୁମର ବାପା ମା ଅଭିଶପ ହଁ ଅଭିଶପ୍ତ ସେଇ ସମୟରେ ତ ଦେଇଥିଲେ ଯେତେବେଳେ କୈକେୟୀ ତାଙ୍କୁ ଏଇ ଦୁ କୈକେୟୀ କଣ ପାଇଁ ମୁଁ ବି ସେଟା ଜାଣିବାକୁ ଚାହୁଁଛି। କୈକେୟୀ କଣ ପାଇଁ ତାଙ୍କୁ ଏମିତି କହିଲେ କି ଯାହା ଫଳରେ ରାମ ବନବାସ ଯିବ, ଭରତ ରାଜା ହବ କଣ ପାଇଁ କହିଲେ ମୁଁ ସେ ସେଇ ଗୁଟା ପ୍ରଥମ ମୁଁ ବୁଝିପାରୁନି ଆପଣ ଯଦି
ନାଇଁ ସେଇ କଥାଟା ହଉଛି କଣ କି ନା ଯେ ଯେତେବେଳେ ଦେବାଶୁଦ ସଙ୍ଗରେ ଦେବାଶୁଗ ସଙ୍ଗରେ ଯୁଦ୍ଧ ହୋଇଥିଲା।
ଆଜ୍ଞା।
ଦେବାଶୁଦ ଯୁଦ୍ଧ ସମୟରେ ଦଶର ରଥ ରାଜା ଅସହାୟ ହୋଇପଡ଼ିଥିଲେ।
ଆଜ୍ଞା।
ଅସହାୟ ହେବା ସମୟରେ କୈକେୟୀ ତାଙ୍କର ସେବା କରିଥିଲେ।
ଆଜ୍ଞା।
ତାଙ୍କ ସେବାରେ ସି ମୁଗ୍ଧ ହୋଇ କୈକେୟୀଙ୍କୁ ଙ୍କୁ ବର ଦେବା ପାଇଁ ପ୍ରତିଶ୍ରୁତି କରିଥିଲେ।
ଯେ ମୁଁ ତମକୁ ବ ବ ମୁଁ ମୁଁ। ତମ ସେବାରେ ଖୁସି ହେଇ ଖୁସି ହୋଇଛି ତୁମେ କଣ ଚାହୁଚ କୁହ କଣ ବର ଚାହୁଚ।
ଆଜ୍ଞା
ସିଏ ସେଇଠୁ କହିଲେ କୈକେୟୀ କହିଥିଲେ।
ଆଜ୍ଞା
ମୁଁ ଏଇ- ଏଇ ଯେଉଁ ବର ମୋତେ ବର୍ତ୍ତମାନ ଯାଚୁଛନ୍ତି ମୁଁ ବର୍ତ୍ତମାନେ ଏ ବର ନେବିନି ମୋର ପ୍ରୟୋଜନ ଯେ ଯେତେବେଳେ ହବ ମୁଁ ସେଇ ସମୟରେ ମୁଁ ଆପଣଙ୍କ ଠାରୁ ମାଗିିନେବି।
ଆଜ୍ଞା! ଯେ ମୋର ଏଇଠି ଗୋଟେ ପ୍ରଶ୍ନ ରହିବ ଆପଣଙ୍କୁ ଶୁଣନ୍ତୁ ଯେ କୈକେୟୀ କୋଉ ରାଜ୍ୟରେ ସେ ରାଣୀ ଥିଲା?
କିଏ?
କୈକେୟୀ।
ଅଯୋଧ୍ୟା ର ବା‌।
ନା କହିକି ଆପଣ ଅଯୋଧ୍ୟାରେ ରାଣୀ ଥିଲା କିନ୍ତୁ ତାଙ୍କ ସେ କୈକେୟୀ ର ମାନେ କୈକେୟୀ ଗୋଟେ ରାଜ୍ୟର ରାଣୀ ଥିଲେ ବୋଲି ତାଙ୍କ ନାଁ ହେଲା କୈକେୟୀ। ବୁଝିପାଇଲେ।
ହଁ
ହଁ କୁହନ୍ତୁ।
ସେଇ ସେଇ ଯେତେବେଳେ ଏଇ ସମୟଟା ଯେ ଦଶରଥ ରାଜାଙ୍କର ଏଇ ଦଶରଥ ରାଜା ଅବସର ସମୟ ହୋଇଗଲା ବୃଦ୍ଧ ହୋଇଗଲେ
ଆଜ୍ଞା
ସିଏ ତାଙ୍କ ଅ ଗୁରୁଦେବ ବଶିଷ୍ଠ ଙ୍କ। ହଁ ପାଖରେ କହିଲେ ଯେ ଗୁରୁଦେବ। ମୁଁ ତ ଆଉ ଏ ରାଜିହବାର ସମାଳିବାକୁ ବୟସ ମୋର ଅତିବାହିତ ହୋଇଗଲାଣି।
ହଁ ବଶିଷ୍ଠ କିଏ ମାନେ ତାଙ୍କର କୂଳଗୁରୁ।
କୂଳଗୁରୁ ବଶିଷ୍ଠ।
ଆଜ୍ଞା ଆଜ୍ଞା।
ବଶିଷ୍ଠକୁ କହିଲେ ଯେ ମୁଁ ତ ଆଉ ରାଜ୍ୟଭାର ସମାଳିବାକୁ ମୋର ଆଉ ବୟ ୟସ ନାହିଁ। ମୁଁ ମନେ ମନେ ସ୍ଥିର କରିଚି ଯେ ମୋର ବଡ ପୁ ପୁତ୍ର ରାମଚନ୍ଦ୍ରଙ୍କୁ ରାମଚନ୍ଦ୍ରଙ୍କୁ ରା ଜ୍ୟ ଭାର ଦବା ପାଇଁ ସ୍ଥିର କରୁଚି।
ଆଜ୍ଞା ଆଜ୍ଞା।
କୂଳଗୁରୁ ବଶିଷ୍ଠ ସେଇଠୁ ବଶିଷ୍ଠ କହିଥିଲେ ଯେ ପୁଭ ଲଗ୍ନ ଦେଖିକି ରାଜ୍ୟ ଅଭିଷେକ କରିବଆ ପାଇଁ।
ଆଜ୍ଞା।
ଏଇ ସମୟ କହିବା ବା ମଧ୍ୟରେ ସିଏ ସେଇଠୁ ଯେ ଯେତେବେଳେ ରାଜା ପ୍ରଜା ସମସ୍ତିଙ୍କି ପ୍ରଜାଗଣକୁ ସତର୍କ ସବୁ କରାଇଥିଲେ ଯେ। ଆସନ୍ତା ପୌଷ ପୂର୍ଣ୍ଣିମା ତିଥିରେ। ମୋର ରାମ ବଡ ପୁତ୍ର ରାମଚନ୍ଦ୍ର ତା ଅଭିଷେକ ହେ ଏ ରାଜ ଅଭିଷେଖ।
ଆଜ୍ଞା ଆଜ୍ଞା।
ଏଟା ମୁଁ ସିଏ କଥାକୁ କୈକେୟୀ ଜାଣିନଥିଲେ। ମନ୍ଥଡ଼ା ବେଲି ଗୋଟିଏ ସେ ରା ରାଜ୍ୟର ଅ ଥିଲେ ଜଣେ ନାରୀ।
ଉଁ ହଁ ସିଏ କଣ କୈକେୟୀଙ୍କ ର କଣ ଦାସୀ?
କୈକେୟୀଙ୍କ ର ଦାସୀ ସହକାରୀ।
ଆଜ୍ଞା।
ଆଉ ସିଏ ଯାଇକି କୈକେୟୀକି ଏ ବିଷୟରେ କହିଦେଇଥେଲେ।
ଆଜ୍ଞା।
କୈକେୟୀ କଇଲା ଯାହାହୋଉ ମୋ ପୁଅ ରାମ ରାଜା ହବ ମୋର ତ ଖୁସିର କଥା। କୈକେୟୀ ତା ଏ ଯୋଉ ଏ ଉଁ ମନ୍ଥରା କଇଥିଲା ମନ୍ଥରା କଇ ଥିଲା ଯେ ଏସବୁ କଥା ତମେ ବୁ ଭୁଲି ଯାଉଚ?